ହ୍ୟାଲୋ
ସାର୍ କଣ କରୁଥିଲ
ଏ ଏଠି ବସିଛି ଆଉ ତମେ
ଆଉ ମୁଁ ବି ବସିଛି କହିଲଲି ଦେଖିବା ଝିଅ କଣ କରୁଛନ୍ତି ଟିକେଏ ଫୋନ୍ କରେ କଥା ହେବା ବାଉ ରା ରାଧାେଶଲଣି
ନାଇଁ ଗାଧେଇନି
ଲେଟ ଏଣି କଦନ
ମୁଁ ଟିକେ ଲେଜ ଗାଧ ଗାଧେଇନି ଆଉ
ହୁଁ ହୁଁ ଆଉ ଖାଇଛ କଣ ସକାଳୁ
ହଁ ପୁଅ ସ୍କୁଲ ଗଲା ଯେ ତା ସହିତ ଭାତ ଆଉ ଆଳୁ ଭଜା ଖାଇଥିଲି ସେ କିିଡିଆ ହେଲେ ଖାଇବ ନା ତା ସାଙ୍ଗରେ ଜଣେ ଖାଇଲେ ସେ ଖାଇଦବ ତ ତା ସାଙ୍ଗ ଯୋଟ ଖାଇଦେଇଛି ଆଉ କଣ
କେଉଁ ସାଙ୍ଗରେ ପଖାଳ ଖାଇ ଦେଇେଇଥିଲ ନା ଗାଧୋଇ ପଖାଳ ଖାଇବ
ନାଇଁ ପୁଅ ସାଙ୍ଗରେ ଖାଇଦେଇଛି ବ୍ରଶ କରିକି ତା ସାଙ୍ଗରେ ସବୁବେଳେ ଭାତ ଖାଇଦଉଛି ସକାଳୁଆଡୁ
ଓହୋ ଗାଧୋଇ କଣ ଖାଇବ ପୁଣି ପଖଳ ଖାଇବ
ହଁ ଗାଧୋଇକି ପଖାଳ ଖାଇବ ଆଉ ମୁଁ ସବୁବେଳେ ମୋର ପଖାଳ ଗଲ
ଆଉ ସାର୍ଟିଫିକେଟ୍ କଣ ଆଣିବାର ଥିଲା କହୁଥିଲ ଆଉ ଯାଇକି ଆଇଲ ନା ଆଇିଲନି
ହଁ ଯାଇକି ସେଦିନ ଆଣିଲୁ ଗଲୁ ଏଠୁ ବାରଟା ବେଳକୁ କୁଠୁ ପହଞ୍ଚି ଗଲୁ ସେଇ ସାଢା ଗସ୍ତେ ଭିତରେ କଥା ପହଞ୍ଚିଗଲୁ ଟିକେ ଲେଟ୍ ହେଲା କଲେଜ ରେ ଦେଲା ବେଳକୁ ାଠିଏୁ ଆସିଲା ବେଳକୁ ବ୍ୟାଙ୍କ ରେ ଟିକେ କାମ ଥିଲା ଗାଁ କାମ ସ ଆାରିକି ଏଡ ଆସଥିଲୁ ଆଉ ବାଟରେ ଗୋଟେ ଜାମୁକୋଳି ଗଛ ଥିଲା ଯେ ଏଟ ଟିକେ ଚଳେଇକି କୋଳି ଆଣିଲୁ କୋଳି ଧରିକି ତୁ ଘରକୁ ଆସିଲୁ ଆଉ
ହଁ ବଡ଼ ବଡ଼ ନା ଛୋଟ ଛୋଟ ଦାମ କହୁଛି
ନାଇଁ ଛୋଟ ଛୋଟ ଛୋଟ ବ ସେେଟା ସେ ଯାଇ ଛୋଟ ଛୋଟ ଏବେ ରୋଡ ସାଇଡ ରେ ସବୁ ଲଗଉଛନ୍ତି ଉଁ ଯୋଉ ଗଛ ଜାମୁ ଗଛ
ହେଟ ବଡ ଗଛ ଟା ହେଇକି ଫଳ ହେଇଥିଲା
ହଁ ବେଶୀ ବଡ ନା ଅଳ୍ପ ମାନେ ଛୋଟ ଗଛ କିନ୍ତୁ ବହୁତ ପୋଳି ଆସିଛି
ହଁ ଲୋକ ରାସ୍ତାରେ ଯାଉଛନ୍ତି ଖାଇ ଦେଉଛି ଆଉ ତମେ ଭଲ ଲାଗେ ନା କଣ ଧରିକି ଆସିଥିଲ
ହଁ ମାଇ କହିଲେ ନେଇକି ଯିବ ସେ ଆମ ଘର ସେପଟେ ଆସିଲା ବେଳେ ତ ଆମ ପୁଅ ଆସିଥିଲା ଯୋଉ ଆସିବ ବହିଟା ନା ଭୁ ବୋଲି ତାକୁ କହିଲା ଆଉ ଜାମୁକଳି ମୋ ପାଇଁ ରଖିଥିବ ଆଣିଦବ ଯେ ସେପ ନାଇଁ ଆମ ଆଡେ ଆଉ ଜାମକଲ ନାହିଁ ସେଇଥିପାଇଁ ଏଠୁ ଆସିଲା ବଳେ ଆମେ ଦେଖିଲୁ ବହେ ଗଛ ଆମେ ଆମ ସେଆଡେ ଯୋଉଟା ଦେଖିଲୁ ବଡ ବଡ ଗଛ ଲଗ ଆରେ ଇଆଡେ ଟିକେ ଆଗକୁ ଆସିଲା ବେ ଛୋଟ ଛୋଟ ଗଛ ବହୁତ ଲଗା ହେଇଛି ସେଇଠୁ ଗୋଟେ ତୋଳିକି ଆଣିଲୁ ହାତ ଗୋଡ ହେଇକି ଆଉ
ଓହୋ ଭଲ ଲାଗେ ଖାଇ ପାଇଁିଲ କଣ
ହଁ କଳି ଜିନିଷ ଆଉ ଭଲ ହେଇା
ହଁସ ଟାଇମ ଟ ଆାଇମମ୍ ଖାର
ହୁଁ ଖରା କେମିତି କଣ ତମ ଆଡେ ହଉଛି
ଖରା କାହିଁ ହଉଛି ପୁଣି ଛାଇ ହେଇଯାଉଛି
ଆମ ଆଡ ତ ବହେ ଖରା ହଉଛି ପୁରା ଜୋରରେ
ଖରା ଗରମ ପ୍ରବଳ ବର୍ଷା ନାହିଁ କିଛି ନାହିଁ ଆଉ
ହଁ ବା ଏବେ ତ ଅଛି ଯୋଉ ସ୍ନାନ ପୂର୍ଣ୍ଣମା ଯେ ଆହୁରି ଉ ବହୁତ ଗରମ ଗୁଳୁଗୁଳି ହବ ଠାକୁ
କଉଳି ହେବ ଆଉ ଠାକୁର ହଁ ଅଣସଣରେ ରହିବ
ତାଙ୍କୁ ଜର ହବ ଅଣସଣ ରହିବେ
ଗରମ ଆହୁରି ହେବ ପ୍ରବଳରୁ ପ୍ରବଳ ଯେତିକି ତ ହେଉଛି ଆହୁରି ଅଧିକ ହେବ ଗରମ ହେଲେ ତ ଆଘରି ଦେଘା ତ କଣ ହେଇଲି କମ ଗରମ ହେଉଛି
ତମେ କଣ ଖାଇଛ ସକାଳୁ
ମୁଁ ରୁଟି ଖାଇଥିଲି ଭଜା କାଲିର ବାସି ରଟି ଟି ହେଇଥିଲା ଥିଲା ଖାଇଦେଲି ଆଉ ଭୁଜା ଲଗେଇକି ହଁ ଗାଧୋଇକି ଆଉଠି ଖାଇଲି ଆସି ଆଉ ରୋଷେଇ ବି ତ ସରିଲଣି ଆ ରୋଷେଇ କଣ ତମର କିଛି କିଛିଟା ହେଇନି ତ
ଆମର ସେଇ ଏତେ କିଛି ସକାଳ ପଖାଳ ଖାଉଛନ୍ତି ନା ଯାହା ସେ ମନ୍ଥା ଆଜ୍ଞା ଆଳୁ ଟମାଟୋ ବାଇଗଣ ଏଇରେ ମ
ର ଦଃଖ
ଦହି ବି କ୍ଷୀର ହଉଛି ଦହି କରାହଉଛି
ଦେଶୀ ଗାଈ ଅଛଛନ୍ତି
କଣ କହିଲି
ମୁଁ ଗହିଲେ ଦେଶୀ ଗାଈ ଅଛନ୍ତି କି
ହଁ
ଗାଈ କାମ କିଏ ସବୁ କରନ୍ତି
ମାମଁ କରନ୍ତି ମାଇ
ମାଇଁ ସବୁ ଝାଡୁ ଝୁଡା କରିକି ପୁରଇ ଦିଅନ୍ତି ମାମା ଖାଲେ ପକେଇ ଦିଅନ୍ତି ଖତ ପାଳ ଏକା ଦୂର ଥାଏ
ହୁଁ ଖ ରଖିଥିଲେ କ୍ଷୀର ଟିକେଏ ଖାଇବା କଥା ଆଉ ବାହାର ମଙ୍କ ତ କିଣିକି ଖାଇଲାବେେଳକୁ ବହୁତ ପ୍ରଙ୍କକାର
ହଁ ବାହାର ଜିନିଷ ତାପରେ
ଘରେ କଣ ପରିଶ୍ରମ କରିବ କ୍ଷୀର ଟିକେ ଖାଇବ କି ଦଲି ଟିକିେ ବସେଇଲ ଏ ଅମୁଲ ଫମୁଲ କିଣିବା ଅପେକ୍ଷା ଦେଶୀ କ୍ଷୀରଟା ଖାଇବ ଛୁଆମାନେ ଦେହ ପାଇଁ ଭଲ
ହୁଁ ଛୁଆ କାାଇଁ ସବୁବେଳେ ଖାଉଛନ୍ତି କିରା ଦହି ତାଙ୍କର କରିଦଉଛନ୍ତି
ହଁ ନ ଖାଇଲାଉ କଣ ଫୋପାଡ଼ିବ କି ଯାହାହେଲେ ତାକୁ କେଉଁ କାମରେ ଗୋଟେ ଲଗେଇଦେଲେ ଭଲ ଆଉ
ସେ ଆ
ହଁ ମୁଁ ସବୁବେଳେ ଭଲ ଦେ କ୍ଷୀର ଦହ ସବୁ ଭଲ ସେ ଛୁଆ ଗୁଡା କଣ ନା ଯୋଉ ଖାଲି କ୍ଷୀର ପିଇବେନି ହଲିସି କି ପ୍ରୋଟିନ ହେ ଯାହାକି ପିଇବେ କିଣୁ ଖାଲି କ୍ଷୀର ପିଇବେନି
ଖାଲି କ୍ଷୀରଟା ବାସ୍ନା ହୁଏ ଏଗୁାଲିସ୍ ପଲିସସ୍ ପକି ଖାଇଦେଲେ ଭଲ ଲାଗେ ଆଉ ସେଥିପାଇଁ ଛୁଆ ଖାଆନ୍ତି ଆଉ
ପ୍ରତି ଦିନ ରହୁଛି ପିଉଛନ୍ତି ନହେଲେ ଖାଲି ଏମିତି ପିଉନାହାନ୍ତି
ଆଉ ଘରକୁ ଫୋନ୍ କରିଥିଲା
କଣ କହିଲ
ତମରୋ ଫୋନ କରିଥିଲ
କାଲି ଆଜି ତ କରିନି ପର ଦିନ କରିଥିଲି ବୋଉ କରିଥିଲା
ଗାଁରେ ରଥଯାତ୍ରା ହୁଏ
ହଁ ହୁଏ ଆମ ସେହି
ଏବେ ତ ରଥଯାତ୍ରା ହେଲାଣି ଯେ ସବୁ ଗାଁରେ ରଥ ଟଣା ହେବ। ଯାତ୍ରା ଦୋକାନ ବଜାର ଯେଉଁଠି ବି ପଢ଼େ ସେଇଠି ପଢ଼ିବୁ ଆଉ ଯେଉଁଟା ପଡ଼ିଥିଲା ସେଇଠି ସେଇଟା ସରିଲା ନା ଯ ଅଛି।
ନାଇଁ ସରିନି ଏବେ ତ ପଡିଛି ଆହୁରି ବହୁତ ଦିନ ଅଛି ପଡିଆାର। ସେ ଦିନକୁ ଦିନ ଆଉ ଗୋଟେ ଗୋଟେ ବଜାରରେ ଅଧିକ ପଡୁଛନ୍ତି ଆଉ ଆସୁଛନ୍ତି।
ଉୁଁ ହୁ କିଣାକୁଣି ତ କେମତିହିଲଲା କଣ ଖାଇଲ ପିିଲ।
କିନା କୁଣି କିଛି କରିନୁ ଖାଇଲୁ
ଦୋଳି ତ ଛୋଟ ଛୁଆଙ୍କର ଯାହା ପୁଅ ଖେଳିଲା ଯୋଉ ପାଣି ରେ ଗୋଟେ ଗାଡି ଭଳିଆ ଚଲେଇବ। ଆଉ ଗୋଟେ ଗାଡି ଦୋଳି ଆଉ ଡିଅନ୍ତି ଗୋଟେ ଦୋଳି ଯୋଉ ହ ଇଏ ଥିବ ଚାରିପଟେ ବୁଲା ହେଇଥିବ କଳା କଲର ଜାଲି ଭଳିଆ ଭିତରେ ଡେଇଁବେ ଆ ଡେଇଁଲେ ସେ ଉପରକୁ ଉଠିବେ। ସେଇଟା ଗୋଟେ। ଆଉ ଗୋଟେ କଣ୍ଢେଇ ଦୋଳି ଗୋଟେଉ କଣ୍ଢେଇ ଡିଆଁ ଗୋଟେ ଆସେନି ବଡ କଣ୍ଢେଇ ଯଟା ଡେଇଁବା ଚଢିକି ସିଢି ଭଳିଆ ହଁ। ସେଇଟା ଉପରେ ଆସିଛି। ହଁ ଆରେ ଛୁଆଙ୍କର।
ହଁ ଉପରୁ ତଳକୁ ଖସିବି।
କାତ୍ୟ ବନା ତ ହୁଏ ଆଉ ହଁ କାର୍ତ୍ତିବନା ଯୋଉ ବାଲି ଯାତ୍ରା ହୁଏ ସେତେବେଳୁ ଆସେ ବଡ ବଡ ଦୋଳି।
ଭଲ ହୁଏ।
ହଁ ଭଲ ବଡ ବଡ ଦଳ ସବୁ ଯୋଉ
କହିଲେ ଚଟପଟି ଖାଦ୍ୟ କଣ ଖାଇଲ ଯାଇଥିଲ।
ମଥୁରା କେକ୍ ଆଉ ଆଳୁରେ ଗୋଟେ ଏମିତି ଗୋଲ ଗୋଲ କରିକି କରନ୍ତିନି ସ୍ପ୍ରିଙ୍ଗ ରୋଲ। ଆଉ ପନିର ଟକା ଏଇାଉ। ହଁ ଘର ତେଲ ହେଇକ ଜିନିଷଉ ଛଣା ଛଣା ଜିନିଷ ଗୋରେ ଦଉଥିଲା ଧର ଆମ ପୁଅ ଏକା ଖାଇଲି ମୁଁ ଖାଇଲିନି।
ଯାହା ଭଲ ପା ସେହା ଖାଇକି ହେଲ।
ହଁ।
ବର୍ଷ ବର୍ଷ ଏଇଟେ ହେଇଥିଲା ନାହିଁ କାଲି।
ବର୍ଷା ତ ବହିଲ ସେଦିନ ଯାସ ରଜ ଟାଇମ ତକ ହେଲା। ଆଉ ତାପରେ ବର୍ଷା ନାହିଁ କିଛି ନାହିଁ ଖାଲି ଖରା ଯେ ଗରମ ସହି ହଉନି।
ହୁଁ ଏଇ କ ବର୍ଷା ନାହିଁ ତ ଏ ବର୍ଷ ତ ଅଳ୍ପ ବରା କରୁଛ। ଉ ଯାଇଲ କାଲି ଆଇଲ କେତେବେଳୁ?
ଆସିଲୁ ଆମେ ଖରେ ଖରେ ଆସିଲୁ ଗଟେ କାମ ଥିଲା ନା ଘରେ ଯୋଉ କାମ ଚାଲିଛି ସେଗଡା ଥିଲା। ସେରାଟାଉ ଆସିଲୁ ଭାରି ଅର୍ଡ଼ର ଥିଲା ଆମର ଗୋଟେ। ଖରାରେ ଖରାରେ ଆସିଲୁ ଭାରି ଆଉ ଖାଇ ପିଇକିନା ଟିକେ ମାମୁଁ ଶୋଇଲେ ଆମେ ଆମର ଟିକେ ତାହେଲେ ବସିକି ଆସିଲୁ ଆଉ। ଆଉ ବେଶୀ ବି ଉପରଳି ରହିଲା ବେଳକୁ ବର୍ଷା ହଉଛି।
ବର୍ଷା ଉଠଉଛି ଡେଲି ସନ୍ଧ୍ୟାବେଳେ କାଁ କେଁଠୁ ହେଉଛି।
ହଁ ଉଠଉଛି କିନ୍ତୁ ହଉନି ବୋଲି ହୁଅନ୍ତା ଆଦେ ଟିକେ କଣ ଭଲ ଲାଗନ୍ତା।
ଗରମ ଜେ। ଦେହ ତ କଣ ହେଉଛି କଣ କରିବ। ଆଠ ତା ଜିଖଛିିକିଆ ଖରା। ମୌସୁମୀ ଆଇଲାଣି ଯେ ସିଆଡ଼େ ବର୍ଷା ହେଉଛି ଇଆଡ଼େ କାଁ ହେଉଛି।
ହଁ ଭୁବନେଶ୍ୱର ଆଡେ ମାଇଁ କହୁଥିଲେ ବର୍ଷା ହଉଛି ବୋଲି କିନ୍ତୁ ଇଆଡେ ନାହିଁ। ସିଆଡେ ଛେଚିକି ଅଉଛି କିନ୍ତୁ ଏଆଡେ ନାହିଁ। ତମର କଣ ଆଜି ରୋଷେଇ ହେଇଛି?
ମୋର ଡାଲି ହେଇଛି ଆଉ ଭଜା ହେଇଥିଲା। ଆଉ ବୋଇତାଳୁ ଫୁଲ ଭଜା ହେଲା ଏ ସେ ଆଳୁ ଫାଳୁ ସିଝା ହେଇଥିଲା।
ହୁଁ ହୁଁ ଆଉ ତମ ପୁଅ?
କଣ?
କହିଲି ତମ ପୁଅ?
ପୁଅ ସ୍କୁଲ ଯାଇଛି ଆସିବା ଟାଇମ ହେଲାଣି ଆସିବ।
ହୁଁ ହୁଁ ଗାଡିରେ ଆସୁଛି ନା କିଏ ଯାଇକି
ନାଇଁ ଅଟୋରେ ସେ ଯିବାଆସିବା କରୁଛି। ଆଁ ଦେଢ଼ଶୁରଙ୍କ ଝିଅ ସିଏ ଦୁଇ ଜଣଯାଙ୍କ ଯିବାଆସିବା କରୁଛନ୍ତି। ଆ ତା ଟାଇମ ଅଲଗା ହେଲା। ତାକୁ ନେଇକି ଛାଡୁଛି ପୁଅକୁ ଆଗେ ପୁଅ ସକାଳୁଆ ଯାଉଛି। ସେ ଆସିବ ଝିଅ ଯିବ ଝିଅ କୁ ନେଇକି ଛାଡ଼ିଲେ ପୁଅକୁ ଆଣିବେ ତାପରେ ପୁଣି ଯାଇକି ଝିଅକୁ ଆଣିବେ ଆଉ। ଏରା ଏତେ ଟାଇମ ହେଲାବେଳକୁ ଛୁଆଙ୍କୁ ଟାଇମ ଦେବା ଦରକାର ଆଉ କିଏ ନେଇକି ତାଙ୍କୁ ନବା ଆଣିବା କରୁଥିବ ଟାଇମ ଚେଞ୍ଜ ନା। ଆଉ ଏକା ଟାଇମ ଥିଲେ ନେଇକି ଛାଡ଼ିଦେଲ ଧରିକି ପଳେଇ ଆଇଲ, ଆଉ କାହା ପାଖରେ ସମୟ ନାହିଁ କିଏ ନବା ଆଣିବା କରିବ। ଏଇ ଅଟୋ କରିଦେଇଛୁ ଯାଉଛନ୍ତି ଦୁଇ ଜଣ ଯାକ ଆଉ। ଆ ଟିକେ ବଡ଼ ହୁଅନ୍ତୁ ସାଇକଲ ଦେଇଦେଲେ ଯିବେ ଧରିକି ଆଉ। ଅଳ୍ପ ବାଟ ଯେ କାରଣ ଟିକେ ଦୁଇ ତିନି ଥର ତାଙ୍କୁ ନେବା ଆଣିବା କରିଦେଲେ, ତାପରେ ସେ ତାଙ୍କର ଯିବା ଆସିବା କରିବେ ଆଉ।
ହୁଁ ହୁଁ ବଡ ହେଲା ଠୁ ସାଇକେଲରେ ଯିବେ ଆଉ।
ହଁ ନା ଛୋଟ ଛୁଆ ଗୁରା ଗାଡ଼ି ଫାଡ଼ି ଆଜିକାଲି ଯେମିତି ଚଲାଉଛନ୍ତି ଡର
ହୁଁ।
ହୁଁ ହୋଉ ରଖୁଛି ଆଉ ପରେ କଥା ହେବା।
ହୁଁ।